ହ୍ୟାଲୋ।
ଶୁଭ ସନ୍ଧ୍ୟା ବନ୍ଧୁ।
ଶୁଭ ସନ୍ଧ୍ୟା ତୁମକୁ ମଧ୍ୟ।
ଆଛା ହଁ ବହୁତ ଭଲ ଆଉ ତୁ କହ କେମିତି ଅଛୁ?
ଆଜି ଜଲ୍ଦି ଖାଇଦେନି ଡିନର୍।
ଆରେ ଆରେ ଖାଇ ସାରିଲୁଣି?
ଖାଇ ସାରିକି ଛତକୁୁ ପଳେଇ ଆସିଲି ତଲେ ତ ଟିକେ ଆମର ସେ ଫ୍ୟାନ ଟା ଟିକେ କାମ କରୁନଥିଲା ଆଉ ଗରମ ର ଲାଗୁଥିଲା ଯଉ ଉପରକୁ ପଲେ ପଳେଇ ଆସିଲି କି ଥଣ୍ଡା ପବନ କହନା।
ଆଛା ଆଛା ଏନଞ୍ଜୟ ଏନଞ୍ଜୟ କଣ ଖାଇଲୁ?
ଡାଲି ଅମଲେଟ୍।
ଆରେ ଭାଇ ଇସ ଏତେ ସାରା ଖାଇ ଦେଇଛୁ?
କଣ ଏତେ ସାରା ନିଜେ ଖାଉଛୁ ଦଶଟା ଆଇଟମ ମତେ କହୁଛୁ ନା ଆଜି ରୁଟି ଖାଇନି। ଆଜି ମା ରୁଟି ବନେଇ ପାରିଲାନି। ହଁ ଅମଲେଟ ଡାଲି ଭାତ ଆଉ ଭେଣ୍ଡି ଭଜା।
ଭାତ ତ ତୁ କହିବୁ ନା।
ଉଁହଁ
ମୁଁ ଭାବିଲି ବୋଧେ ଖାଲି ତୁ ପ୍ରୋଟିନ ଖାଉଛୁ ଅଣ୍ଡା। ଡାଲି ଅମ ଭଜା ଖାଇ ଦଉଛୁ।
ତାମାନେ ସବୁବେଳେ ଆଉ କଣ ଖାଇବୁ ପ୍ରୋଟିନ।
ନା ତୁ ଖାଉଥିବୁ କାଳେ ତୋ ଦେହରେ ଲାଗୁନି ନା।
ଉଁ ଖାଇ ଯେ ଆ କେତେ କେତଳେ ଟିକେ ସମକୁ ଦେଖିକି ଟିକେ
ସନ୍ଧ୍ୟାରେ ତୁ କ୍ରିକେଟ ମ୍ୟାଚ ତମର ସେଠି ଖେଳୁଛ ନା ନାଇଁ?
କ୍ରିକେଟ ମ୍ୟାଚ ଖେଳୁଛନ୍ତି।
ନାଚ ମାନେ କଣ କହିଲୁ? ସନ୍ଧ୍ୟା ଟାଇମରେ ଗାଁ ଜାଗାରେ ଏମିତି ପିଲାମାନେ ଖେଳନ୍ତିନି ସେମିତି ତୋର ଖେଳୁଛନ୍ତି ନା ନାଇଁ?
କ୍ରିକେଟ ମ୍ୟାଚ୍ ଖେଳୁଛନ୍ତି ସେଇ ଟାଇମ୍ ଲୋକଙ୍କୁ କଣ ମୁଁ ମାନେ କି ପିଲାମାନଙ୍କୁ ପଢଉଛି ଟ୍ୟୁସନ।
ଓହୋ ହୋ ହୋ ହୋ ଆରେ ଆରେ ଆରେ ସେଇଠି ଏନଗେଜ ହେଇଯାଉଛୁ ନା
ମୁଁ କ୍ରିକେଟ ଖେଳିନି ସିନା ହେଲେ ଦେଖିବାକୁ ଭାରି ଭଲ ଲାଗେ। ଆଇ ପି ଏଲ ହଉ ହଁ କ୍ରିକେଟ ଖେଳେ ମୁଁ ବହୁତ କମ ଖେଳେ।
ଆଚ୍ଛା ଆଚ୍ଛା ମୁଁ ଏଠି ଆସିଲା ବେଳକୁ ଆ ଆମ ଘର ପାଖରେ ଛୁଆ ମାନେ ଖେଳୁଥାନ୍ତି ମତେ ଟିକେ ଇଚ୍ଛା ହଉଥାଏ ତାଙ୍କ ସହିତ ଖେଳିବାକୁ ଯେ ହାଲିଆ ହେଇ ଯାଇଥାଏ ନା ପଳେଇସି କିନ୍ତୁ ଭାବୁଛି ପିଲାଙ୍କୁ ଟିକି କହିବି ମତେ ବି ଟିକେ ତମ ମାନଙ୍କ ସହିତ ଖେଳାଅ।
ହୁଁ ଖେଳି ଖେଳି ଦେହ ଭଲ ରହିବ କାହିଁ କ୍ରିକେଟ ଖେଳବି ଏମିତି ଖେଳ ବହୁତ ବଢିଆ। ଆଉଟଡୋର ମାନେ କି ବାହାରେ ପଡିଆରେ ପଡିଆ ଖେଳ ମାନେ କ୍ରିକେଟ ହିଁ ବହୁତ ବଢିଆ।
ନା ନା ତୁ ସେମିତି କହିପାରିବୁନି ହେଲା କାହାକୁ ଫୁଟବଲ ପସନ୍ଦ କାହାକୁ ହକି ପସନ୍ଦ ସେମିତି କହିପାରିବାନି ଦେଖ ମନେ ହଉନି କିନ୍ତୁ ହଁ ସେଟା ଦା ବ୍ୟକ୍ତିଗତ ନିହାତି ଭାବରେ କିନ୍ତୁ ଉଁ ଦେଖେ ଏବେ ମତେ କ୍ରିକେଟ ପସନ୍ଦ ବୋଲି ମୁଁ କହିଦେବି ଏଇଟା ତା ଭଲ ସେମିତି ଭଲ, କିନ୍ତୁ ଜଣେ ଥରେ ମତେ ଥରେ କଣ କହିଥିଲା ନାଁ, କଣ ଗୋଟେ? ସମସ୍ତେ, ଦିଜଣ ତ ଜଣେ ବୋଲିଂ କରିବ ଜଣେ ବ୍ୟାଟିଂ କରିବ ଆଉ ବାକି ମାନେ ସବୁ ଅନେଇକି ଥିବେ। ଇଏ କି କଥା, ଏମିତି କହିଥିଲା, ଆଉ ଦେଖେ କ୍ରିକେଟ କୁ ସେ ଏମିତି କହିଦେଲା। ଫୁଟବଲ କୁ, ମୁଁ ଏବେ କହିବି କଣ ସବୁ ଲୋକ ଗୋଟେ ବଲ ପଛରେ ଗୋଡଉଛନ୍ତି।
ଉଁ, ନା ସମସ୍ତଙ୍କର ନିଜ ନିଜ ବ୍ୟକ୍ତିଗତ ପସନ୍ଦ ଜିନିଷ ଅଛିନା ଆଉ। ହୁଁ। ଯେ ହେଲେ, ମତେ ଟିକେ, ମତେ ଟିକେ କ୍ରିକେଟହିଁ ପସନ୍ଦ ଟିକେ। କ୍ରିକେଟ ହିଁ ଭଲ ଲାଗେ ଖେଳିବା ତ ଖେଳିବା, ପାଇଁ ହଁ ହଁ-
ମତେ, ଆଉ, ହୁଁ
ଖେଳିବାଠୁ ଦେଖିବାକୁ ବେଶୀ ପସନ୍ଦ ଲାଗେ, ଯଦି ଇଣ୍ଡିଆ ପାକିସ୍ତାନ ଯଦି ଖେଳ ଚାଲିଚି ଆରେ -ଆର୍। ଆଉ ଯଦି ଆଇପିଏଲ୍, ଆଇପିଏଲରେ ମୋର ଫେବ୍- ମାନେ ପ୍ରିୟ ଦଳ ହେଉଛି ହ-ଆର୍ ସି ବି।
ହଁ, ଆପଣଙ୍କ ମାନଙ୍କର ତ ସେଇଆା ହିଁ ରହିବ ଆଉ।
ବିରାଟ କୋହଲି, ବା।
ହଁ, ଠିକ, ଠିକ, ଠିକ ଆଚ୍ଛା, ଆଚ୍ଛା ନାଇଁ ମାନେ ଦେଖେ, ଆମେ ଖାଲି ଏବେ କହିଦେଲେ ଯେ କ୍ରିକେଟ କି ଫୁଟବଲ କିମ୍ବା ହକି କିନ୍ତୁ ଦେଖିବାକୁ ଗଲେ ଆମର ଖେଳ କେତେ ଅଛି! ନାଇଁ?
ବହୁତ ଟାଇପର, ବହୁତ ପ୍ରକାର ଖେଳ ଅଛି।
ତମେ ଜାଣିବି ନାଁ ଏ ଦେ ଜାଭଲିନ ଥ୍ରୋ, ସଟଫୁଟ, ଡିସକସ ଏଗୁଡାକବି କେତେ ଅଛି, ଆଉ ସେଥିରେବି କେତେ ବଢିଆ ବଢିଆ ସୁ-ସୁଟିଂ ଅଛି କେତେ ବଢିଆ ବଢିଆ ପ୍ଲେୟାର ସବୁ ସେଥିରେ ଅଛନ୍ତି, ନାଇଁ କି? ଲୋକମାନେ ସେଗୁଡାକୁ ଏତେ ଦିଏ କରୁନାହାନ୍ତି, ମାନେ କଣ? ହୁଁ, ହଁ, ହଁ ବହୁତ ଅଛି।
ବହୁତ, ବହୁତ।
ଉଚି ମାନେ କ୍ରି କ୍କେଟ ଫୁଟବଲ ଏଗୁଡାକ ହିଁ ଦୁଶୁଛି। କିନ୍ତୁ
ମାନେ, ଇଏ ଅଛି ନା ବେଶି।
ହଁ, କିନ୍ତୁ ବାସ୍ ବହୁତ ଅଛି, ନାଇଁ? ମତେ ସୁଇମିଙ୍ଗ ଗୋଟେ ଭଲ ଲାଗେ, ଜାଣିଛ ନା?
ସୁଇମିଂତ ମତେ ଭଲ ଲାଗେ ଯେ ମୋର ଟିକେ ଆଜିିକାଲି ସୁଇମିଂ ଅଭ୍ୟାସ ନାଇଁ।
ମତେ ମତେ ସେ ପହଁରିବାଟା ଆସେବି, ଆଉ ମତେ ଭଲବି ଲାଗେ। ଆଉ ଜାଣିଛୁ ନାନାଇଁ ପହଁରିବାଟା ହଁ ହଁ ହଁ ମତେ ବହୁତ ଟାଇପର ପହଁରା ଆସିଛି, ମାନେ ନାଁ ଆରେ ସତରେ। ଉଁ ତାପରେ ଜାଣିଛନାନାଇଁ ପହଁରିବାଟା ଗୋଟେ କୁହନ୍ତି ବହୁତ ଭଲ ଗୋଟେ ବ୍ୟାୟାମଟେ ହେଲା।
ହୁଁ, ସେଇଟା
କଣ ହଁ, ଗୋଟେ ସାଇକେଲ ଚଲେଇବା ଆଉ ଗୋଟେ ପହଁରିବା ହେଲା ଗୋଟେ ଦେହପାଇଁ ବହୁତ ଭଲ କୁହନ୍ତି।
ହୁଁ, ଡକ୍ଟରବି କହନ୍ତି ସେକଥା।
ହଁ, ମାନେ ଏବେଦେଖେ, ଆମେ ଯେ-ମୁଁ ଯେତେବେଳେ ଗାଁରେ ରହୁଥିଲି ସେତେବେଳକୁ ଆମ ଗାଁରେ ଗୋଟେ ଛୋଟ ପୋଖରୀଟେ ଅଛି ହେଲା, ସେଠିକି ଆମେ, ଦେଖ୍ ସେ ଟାଇମରେ ତ, ଆମ ଘର ପାଖରେ ଆମର ପାଣି ପାଣିର ସୁବିଧା ସେମିତି ନଥାଏ, ଅଛି ନଳକୂଅ ଅଛି ଯେ ପିଇବା ପାଇଁ ଆମେ ଆମ ଗାଁ ବନ୍ଧହିଁ ଉପରେ ହିଁ ନିର୍ଭର, ହେଲା। ତ-, ଆମେ ସେଠିକି ଯାଉ ଗାଧେଇବାକୁ, ତ ସେତେବେଳ ମୁଁ ପହଁରା ସେଠି ଶିଖି ଯାଇଛି।
ତୁ ଛୁଆ ବେଳୁ ବି ପହଁରା ଶିଖି ଯାଇଛୁ ତାମାନେ, ହୁଁ।
ହଁ ସେଠି ଆମେ ତ ବିଶ୍ଵାସ କରିବୁନି ଆମେ ସେଠି ପୋଖରୀରେ ବନ୍ଧରେ ବୁଡା ବୁଡିକି ମାନେ ଲୁଚ କାଳି ଖେଳୁ ହେଲା।
ଆରେ ସତ କଥା କହିଲୁ ମୁଁ ସପ୍ତମ ଷଷ୍ଠ ପଢିଲା ବେଳକୁ ଆମେ ପୁଅ ଝିଅ ସମସ୍ତେ ମିଶିକି ଛୋଟ ଛୋଟ ଥିଲୁ ନା ସମସ୍ତେ ସେତେବେଳେ
ହୁଁ ମୁଁ ହଁ ହଁ ହଁ ଆମେ ବି ଏମିତି ପୋଖରୀରେ ମୁଁ ସେଥିପାଇଁ ଗାଁ ପୋଖରୀରେ ପହଁରା ଟା ଶିଖି ଯାଇଛି ହେଲେ କଣ କହିଲୁ ତାପରେ ଗାଁ ଛାଡିଦେଲା ପରେଠୁ ବାହାରେ ପଢା ପଢି ରହିକି ଏସବୁ ଭିତରେ ମୁଁ ଭାବି ପାରୁନି ଯେ ଏବେ ମୁଁ ଚାହିଁଲେ ପହଁରିି ପାରିବେ ନା ପାରିବେନି ବୋଲି ଆଉ ତ ଏବେ ସୁଯୋଗ ବି ମିଳୁନି ଗାଁ ପୋଖରୀକୁ ଆଉ ଏବେ ଗଲା ପରେ ଆଉ କଣ ଭଲ ଲାଗୁଛି ସେ ଗାଁ ପଖରୀରେ ପରିଷ୍କାର ପରିତ୍ୟକ୍ତ ହେଇକି ପଡିଛି ଆଉ ସେଟା ୟଜ ବି ହଉ ଗାଁ ର ଏଇ ଯଉ ମଇଁଷି ଗଈ କେତେବେଳେ ଖାଲି ପଶିକି ଥାଛନ୍ତିାଁର ଲୋକ ବି ଗାଧଉନାହାନ୍ତି ଏବେ ତ ସବୁ ପାଣି ଫାଣି ସବୁ ପାଇପ୍ ଲାଗିଗଲାଣି ନା
ହୁଁ ହୁଁ ହୁଁ।
ତ ଆଉ ପୋଖରୀକୁ ଏତେ ଲୋକ ଗାଧେଇବାକୁ ବି ଯାଉନାହାନ୍ତି ସଫାସୁତୁରା ବି ହଉନି ସେ ଗାଈ ମଇଁଷି ସେଗୁଡାକୁ ପଶିଥାଉଛନ୍ତି କିନ୍ତୁ ମୁଁ ଭାବୁଛି ମୁଁ ଏବେ ଚାହିଁଲେ ପହଁରି ପାରିବି ନା ନାଇଁ?
ମତେ ଲାଗୁଚ ପହଁରି ପାରିବ କି?
ହଁ କାହିଁକି ନା ମୁଁ ତ ଶିଖିଛି ନା ନାଇଁ କିି?
କାହିଁକି ଯୋଉ ବିଷ ମାନେ କି ଯୋଉ ଖେଳ ହଉ ଯାହାବି ହଉ ଥରେ ଆମର ଯୋଉଟା ମାନେ କି ଅଭ୍ୟାସ ଥାଏ ସେଟାକୁ ଆମେ ଯେତେ ଦିନ ହେଲା ପରେ ବି ଯଦି ଆଉ ଟିକେ କି ଯଦି ଆମେ କରିଦେଲେ ସେଇଟା ହେଇଯାଏ। ହୁଁ କାହିଁକି ସେଟା ଆମେ ଆଗରୁ ସେଇଟା ଆମର ଅଛି। ହଁ ଜାଣିଛୁ ତ ସେଇଟା ଥରେ ଦି ଥର ଆମେ ଚେଷ୍ଟା କରିଦେଲେ ହେଇଯାଏ ସେ ଜିନିଷ।
ହଁ ସେମତି ଦେଖିବା ଚେଷ୍ଟା ଟିକେ କରିବା।
ଆଉ କ୍ରିକେଟ
ମତେ ଆଚେରରି ଭଲ ଲାଗେ ଜାଣିଛୁ ନା ନାଇଁ
ଆଛି ତତେ ଭଲ ଲାଗେ!
ଆର୍ଚିରି ବହୁତ ଭଲ ଲାଗେ! ମୁଁ ଦେଖେ ଯେ ସେମାନେ ସେ ପଏଣ୍ଟ ସେଣ୍ଟର ପୁରା ମାର ପାରୁଛନ୍ତି ନା ନାଇଁ ମତେ ବହୁତ ଭଲ ଲାଗେ ଆରଚେରି। କେବେ ଘରେ ତୁ ନିଜ ନିଜ କାନ୍ଥରେ ନା ନା ସେମିତି ଯୋଉ ହୁଁ ଯୋଉଟା ଆମେ ଟିଭିରେ ଦେଖୁ ସ୍ପୋର୍ଟଚରୀ ସେ ତ ଏମିତି ଯୋଉ ଧନୁ ସର ଭଳିଆ ଧରିକି ଥାଆନ୍ତି ମାରନ୍ତି
ହଁ ହଁ।
ଘରେ କେବେ କାନ୍ଥରେ ଟଙ୍ଗେଇକି ସେ ଯୋଉ ପିନ୍ ବାଲା ମାରିଛୁ କେବେ?
ମୁଁ ତ କେବେ ମୁଁ ତ କେବେ ମାରିନି।
ଲଗ ଉମଟା ଆଥର ଟଙ୍ଗ କିି ତାରି
ଆଉ ମୁଁ ମୁଁ ସେମିତି ଚେଷ୍ଟା କଲି ମୋର କେବେ ହବନି ମଝିରେ ଯାଇକରି ତ କେବେ ବି ଲାଗିବନି ମ
ନା ମଝିରେ ସେମିତି ନାହିଁ କିନ୍ତୁ ସାଇଡ କୁ ତ ଲାଗିବ ନା ନଅ ଆଠରେ ଲାଗିବ। ହଁ ସେମିତି ଆଉ କେତେ ବଢିଆ ଆଉ ଆମର ଛୋଟ ଥିଲା ବେଳକୁ ତ ମୁଁ ଆମେ ଯେ ଖପରା ଖେଳୁଥିଲୁ। ଜାଣିଛୁ ନା ନାଇଁ?
ଆମ ଭାଷାରେ ପିତୁ ପିତୁ ବୋଲି କୁହନ୍ତି ତାକୁ ପିତୁ!
ଆଚ୍ଛା ଆଚ୍ଛା ହଁ ସେଇ ସେମିତି ଆଉ।
ହୁଁ ଆଉ ମାନେ କି ଚେସ୍ କ ଆମର କଣ କ୍ରିକେଟ କୁ ଛାଡିଦେଲେ, ମୋର ବହୁତ ବଢିଆ ଲାଗେ ମୋର ସେଇଟା ପ୍ରିୟ ଖେଳ।
ହଁ ତୋର ପ୍ରିୟ ଖେଳ ଯେ, ଚେସ ର ମୁଁ ଏଯାଏ ସି ଜାଣିପାରିଲି ନାହିଁ।
ସତରେ ମୁ କିନ୍ତୁ ମୁଁ ଦେଖିଛି ପିଲାମାନେ ବହୁତ ଖେଳନ୍ତି ଆମେ ମୁଁ ଯେତେବେଳେ ସେଠି କୋଚିଂ ନଉ ଥିଲି ସେତେବେଳକୁ ଆମର ଗୋଟେ ସାଙ୍ଗଟେ ଥିଲା ସେ ସବୁବେଳେ ଧରିକି ଆସେ, ତାର ମାନେ ବହୁତ ବଢିଆ କ୍ୱାଲିଟି ର ଚେସ୍ ବୋର୍ଡ ବି ଥିଲା ହେଲା ମାନେ ଟ୍ରାନ୍ସପେରେଣ୍ଟ ଟାଇପ ର ଗୋଟେ ଥିଲା। ବହୁତ ସୁନ୍ଦର କିନ୍ତୁ ହଁ କିନ୍ତୁ ମୁଁ ଦେଖେ ସେମାନେ ସବୁ ଖେଳନ୍ତି, ମୁଁ ପାଖରେ ବସେ କିନ୍ତୁ କାହିଁକି ମତେ ସେ ବିଷୟରେ ମୋ ମୁଣ୍ଡରେ ଟିକେ ପଶିପାରେନି, ସେଇ ଅବଶ୍ୟ ମୁଁ ମନ ଧ୍ୟାନ ଦେଇ ଚେଷ୍ଟା କରିନି।
କଷ୍ଟ ଗେମ୍ ଟା ପୁରା ମାଇଣ୍ଡ ଗେମ୍ ଟା ପୁରା ବହୁତ କାଲକୁଲେସନ କରିବାକୁ ପଡିବ ତ ତେ ସବୁ କିଛି
ତ ସ୍ପୋର୍ଟ ସେ ଚାମ୍ପିଅନସିପ ହଉଛି ନା।
ସେଇଟା ଇଣ୍ଟରନେସନାଲ ଗେମ୍ ସେଇଟା ଜାଣିଛୁ ନା, ହଁ ଗୋ ଗୋଟେ ବି ଯଦି ତୁ ଷ୍ଟେପ ଟା ଭୁଲ କରିଦେଲୁ ତୁ ଗଲୁ ତୋ ରାଜା ମରିଗଲା ଜାଣିଥା।
ଆଛା ଆଛା ଏମ
ସବୁ ହଁ ସବୁ ଘୋଡ଼ାର ହାତୀର ତାପରେ ଓଟ ର ରାଜା ର ମନ୍ତ୍ରୀର ସମସ୍ତଙ୍କର ଗୋଟେ ଅଲଗା ଅଲଗା ଷ୍ଟେପ୍ ଥାଏ। ତୁ ଜାଣିବାର ଅଛି ମନେ ରଖିକି ସେଡାକୁ
କରିବାକୁ ପଡେ ଆଉ ନାଇଁ କି ଆ ଲୁଡୋ ଟାଇପ ର ନୁହଁ ନା ଲୁଡୋ
ଲୁଡୁ ସେଇଟା ଛୁଆ ମାନଙ୍କର ଖେଳ ତୁ କଣ କହୁଛୁ ଲୁଡୁ କୁ ତ କେତେ ସେଇଟା ତ ସେମତି
ସେଇଟା ବି ସତ କଥା ହଁ ତ ବହୁତ କଷ୍ଟ ମୁଁ ବି ଜାଣିଚି ଯେ ମୁଁ ମୁଁ ଆବଶ୍ୟ କେବେ ଚେଷ୍ଟା କରିନି ଶି ଖିବା ପାଇଁ କିନ୍ତୁ ଦେଖେ ଆଉ ଦେଖିକି ବି ମୁଁ କିଛି ବୁଝିପାରେ ନା।
ଦେଖିକି ବୁଝିପାରିବୁନୁ ଯୋଉ ପର୍ଯ୍ୟନ୍ତ ତୁ ଷ୍ଟେପ ଜାଣିବୁନୁ ଚଳେଇବା କେମିତି ଜାଣିପାରିବୁୁ ହୁଁ।
କୁଆଡେ କୋଉଠିକି ଯାଉଚି ଜାଣିଲେ ହିଁ ତାପରେ ଭଲ ଲାଗ
ହୁଁ ଜାଣିଲେ ହିଁ ପୁରା ସବୁ ମାନେ କି ସବୁ ଜିନିଷର ଷ୍ଟେପ୍ ଜାଣିଲେ ହିଁ ତୁ ଜାଣି ପାରିବୁ ଯେ ଓହ ଏଇଟା ସେଟାକୁ କଲା ସେଟା ସେଇଟା କୁ ଗଲା ଜାଣିପାରିବୁ।
ହଁ ଠିକ ଠିକ, ଆଉ ଯଦି ତାର ଖେଳର ରୁଲ ହିଁ ଜାଣିନଥିବି ତ କଣ ମୁଁ ବୁଝିବି।
କେମିତି ଖେଳିବୁ ତୁ ଏକାଥରକେ ଚେକ୍ ମେଟ ହେଇଯିବ ତୁ।
କଣ ଅଛି ମୁଁ ସେ ୱାର୍ଡ ଗୁଡାକ ମୁଁ କିଛି ଜାଣିନି ସେ ଚେସ୍ ରେ କଣ ଥାଏ ସେ ସବୁ ବିଷ ତରେ ହଁ ତ ଆରେ ଅନଲାଇନ ତ ଆସୁ ଥିବ ନା ଅନଲାଇନ କିଛି ଭଲ ଲାଗିବନି।
ଅନ୍ ନା ନା ନା ଅନଲାଇନ ରେ ଗେମ୍ ଖେଳି ପାରିବୁ। ତୁ ମାନେ କି କା ସହିତ ବି ତତେ ଅନ୍ଲାଇନରେ ସେ କନେକ୍ଟ କରିଦବ ତା ସହିତ ତୁ ଖେଳି ପାରିବୁ।
ଆଛା ଆଛା ଆରେ ମୁଁତ ତ ଖେଳି ଆସେନି ମୁଁ କଣ ଖେଳିବି ଅନଲାଇନ ପୁଣି।
ସେଇଟା ତ ଆଦ ଆଗ ତ ମୁଁ ତ ତତେ ବତେଇ ଦେବି ହେଲା।
ଓ ହଁ ଠିକ ଅଛି, କୋଉଦିନ ଗୋଟେ ସମୟ ହେଲେ ମତେ ଫୋନ କରିବୁ ଆଉ ମତେ ଟିକେ ଚେସ୍ ଖେଳ ବତେଇଦବୁ ହେଲା।
କହିଦେବି କହିଦେବି।
ହଉ ଠିକ ଅଛି। ହଁ ସେମିତି ଆଉ ଭଲ ଆରେ ମଣିଷ କଣ ସବୁବେଳେ ଭଲ ରହିପାରିବ ସୁସ୍ ସ୍ଥ କହ କିଛି ନା କିଛି କିଛି ନା କିଛି ରହୁ ହିଁ ଥାଏ। ହଁ ସେଇ ତ ଏଇତ ସଂସାର ଆଉ କଣ କରିବା ହଁ ଏଇତ ଜୀବ ବନ ଆଉ।
ହଉ ଆଉ କଣ ଦେହ ଭଲ ଅଛି ତ ତୋର?
ହଁ ସେମିତି ମୁଁ ବି ଠିକ ଅଛି ଠିକ ଠାକ ହ ସେଇ ଆଭରେଜ ସବୁ ଆଉ ଅତି ସୁସ୍ଥ ନୁହଁ ଅତି ଖରାପ ବି ନୁହଁ।
କୋଉରା ସେ ମଝିଆ ମଝିଆ।
ହଁ ମଝିଆ ମଝିଆ ହିଁ ଆଉ।
ହଉ ଚାଲେ ତାହେଲେ ତତେ ତତ ତୋତେ ତ ଇଭିନିଂ ରେ ତୁ ତର କହୁଥିଲୁ ଦିନଟା ଟିକେ ଠିକ ନାହିଁ ଟିକେ ଶୋଇବି ବୋଲି କହୁଥିଲୁ ତୁ।
ହଁ ଶୋଇପଡିବା ଟିକେ ଆଜି ଜଲ୍ଦି।
ଜଲ୍ଦି ଶୋଇପଡେ ଠିକ ଅଛି ତାହେଲେ ରଖୁଛି ହଁ ଓକେ ବାଏ ବାଏ।
ହଁ।